ହ୍ୟାଲୋ।
ହା ଗୁଡ଼ ଇଭିନିଂ ମ୍ୟାଡ଼ମ୍।
ଗୁଡ଼ ଇଭିନିଂ।
କଣ କରୁଥିଲେ?
କଣ କରୁଛନ୍ତି?
ଅଫସ ରୁ ଆସିକି ବସିକି ଆଉ।
ବୋଉ ଆଜି ସନ୍ଧ୍ୟାରେ କଣ ଖାଇଥିଲେ?
ବର୍ଷା ତ ଯୋଉ ଭଳିଆ ହଉଛି ଘରୁ ତ ବାହାରି ହଉନି ଆଉ କୋଉଠି ଖାଇବି ହଉନି ଠିକ୍ ସେ ଛିଡା ହେଇକି? କିଛି ଖାଇନି ସେମିତି ପଳେଇ ଆସିଛି ରୁମ ରେ ଯାହା ଖାଇବି ଆଉ।
ଓହୋ ଆଉ ଆଜି ରୁମ୍ ରେ ଆମେ ଏପଟେ ତ ପୁରା ସ୍ନାନ ପୂର୍ଣ୍ଣିମା ଠାରୁ ବର୍ଷା ଲାଗି ରହିଛି।
ହଁ ବର୍ଷା ତ କଣ୍ଟିନ୍ୟୁ ତିନି ଦିନ ହେଲାଣି ଘରୁ ବାହାର କରିଦେଉନି ଆଉ।
ହୁଁ।
ଏ ବର୍ଷା ଖରା ବି ଯେମିତି ହଉଛି ହେଇଥିଲା ବର୍ଷା ବି ସେମିତି ହଉଛି ଆଉ। ଖରା ବି ଘରୁ ବାହାର କରେଇ ଦେଲାନି ବର୍ଷା ବି ବାହାର କରେଇ ଦେବନି ଆଉ।
ବରାବର ଚାଲିଛନ୍ତି ଆଉ।
ହଁ।
କେହି କାହା ଇଏରେ ଅଟଳ ନୁହନ୍ତି।
ସବୁ ଋତୁକୁ ନେଇକି ଚଳିବାକୁ ପଡ଼ିବ ଆଉ ସବୁ ଋତୁ ସମାନେ ଆଉ।
ଆପଣଙ୍କୁ କୋଉ ଋତୁ ସବୁଠୁ ଭଲ ଲାଗେ?
ମୋତେ ଶୀତ ଋତୁ ଭଲ ଲାଗେ ଶୀତ ଋତୁ ଏଥିପାଇଁ ଭଲ ଲାଗେ ସବୁଆଡେ ଯାଇହବ? ବର୍ଷାରେ ତ ଯାଇ ହଉନି ଖରାରେ ବି ବାହାରି ହଉନି?
ହୁଁ ହୁଁ।
ତମକୁ କୋଉ ଋତୁ ଭଲ ଲାଗେ?
ମତେ ବର୍ତ୍ତମାନ ପାଇଁ ଯୋଉ ଋତୁ ଟା ଚାଲିଛି ସେଇଟା ଭଲ ଲାଗେ।
ଏଟା କାଁ ଭଲ ଲାଗେ?
କାହିଁକି ନା ଫାଷ୍ଟ ତ ଖରାଦିନେ କଣ ହୁଏ? ଗରମ ଲାଗେ ଶୀତ ଦିନେ ତ ଶୀତ ଲାଗେ ବର୍ଷା ଦିନେ କିଛି ଲାଗେନି। ତ ପାଗଟା ବହୁତ ଏତେ ମାନେ ମୁଡ୍ ସୁଇଂ ହୁଏନି। କ ଖରା ଦିନ ତ ବହୁତ ମୁଡ୍ ସୁଇଂ ହୁଏ ଚିଡି ଚିଡା ଲାଗେ ରାଗ ଲାଗେ। ବିରକ୍ତି ଲାଗେ। ତ ଏ ଏ ଟାଇମ ଟା ସମସ୍ତ ମୁଡ ଟା ମତେ ଲାଗେ ଠିକ ଠାକ୍ ଥାଏ କେହି ଚିଡନ୍ତିନି ରାଗନ୍ତିନି।
ହଁ।
ଏମିତି ତାରପର ବି ଯୋଉ ଆମର କଣ ଥାଏ କି ଚାଷ ଷ୍ଟାର୍ଟ ହୁଏ ଆଉ
ହଁ।
ଲୋକମାନେ ଚାଷ କରନ୍ତି ଆଉ ତୁମେ ସେପଟେ ଚାଷ କଣ ହୁଏ ତମେ ଚାଷ କେବେ ବିଲକୁ ଯାଇଛ ନା ଯାଇନ?
ହଁ ବିଲକୁ ଯାଇଛି ଛୋଟବେଳେ ବିଲରେ ହିଁ ତ କାମ କରି କରି ଆସିଛି। ଛୋଟବେଳେ କହିବାକୁ ଗଲେ ଆମର କଣ ଆମ ଫେମସ୍ ସବୁ ହୁଏ। ବାଦାମ୍ ଚାଷ ହୁଏ ଧାନ ଚାଷ ହୁଏ ଦି ଟା ହିଁ ଚାଷ ହୁଏ ବର୍ଷ କୁ ଦୁଇଟା ଚାଷ ହୁଏ ଧାନ ହେଇସାରିବା ପରେ ବାଦାମ୍ ହବ। ବାଦାମ ହେଇସାରିବା ପରେ ପୁଣି ଧାନ ହବ ଏମିତି ରୋଟେସନ୍ ହେଇକି ଚାଲେ।
ବାକି ସେତେବେଳେ ତ ଯୋଉ କଣ ଥିଲା କି ମାନେ ଆମ ଜେଜ ମାନେ ଅଁ ସେଟା କରୁଥିଲେ ହଳ ଲଙ୍ଗଳ ଚାଷ କରୁ ଥିଲେ ତୁମେ ସେ ହଳ ଲଙ୍ଗଳ ଚାଷ କେବେ କରୁଛ?
ହଳ ଲଙ୍ଗଳ ଚାଷ ମୁଁ ଦେଖିଛି ଚାଷ ତ ହଁ ଆମ ସେ ପଟେ ବି ଏଇବେ ବି ପ୍ରାୟତଃ କିଛି କିଛି ଚାଲୁଛି ଏବେ ମାନେ ଶହେରୁ ଥାର୍ଟି ପର୍ସେଣ୍ଟ୍ ହଳ ଲଙ୍ଗଳ ବି ଚାଲୁଛି ବାକି ସେଭେଣ୍ଟି ପର୍ସେଣ୍ଟ୍ ସବୁ ଟ୍ରା-ଟ୍ରାକ୍ଟର ମାଧ୍ୟମରେ କରୁଛନ୍ତି ହଁ୍
ଆଜ୍ଞା।
ଆମର ସେପଟେ ଫେମସ୍ କହିବାକୁ ଗଲେ ବିଶେଷ କରି ବାଦାମ୍ ଟା ଭଲ ହୁଏ କାହିଁକି ନା ଆମର ନଦୀ କୂଳ ପାଖଟା। ନଈକୂଳ ପାଖଟା ପାଣି ସବୁବେଳେ ରହିଥାଏ। ହଁ ହେଲେ ବାଦାମ୍ ଟା ଟିକେ ଭଲ ଚାଷ ହୁଏ।
ଆଜ୍ଞା।
ବାଦାମ ଚାଷରେ ତ ମାନେ କହିବାକୁ ଗଲେ ଆମର ଫେମସ୍ ସେପଟେ ତମର ସେପଟେ କଣ ଚାଷ ହୁଏ?
ଆମର ନର୍ମାଲି କଣ କି ବର୍ତ୍ତମାନ୍ ପାଇଁ ତ ତଳି ପଡ଼ିନି ଏ ଏବେ ଯାଏ ତ ତଳି ପଡ଼ିନି। ବାକି ବିହନ ଟା ଗଜା ହବ ଦେନ୍ ତଳି ପଡ଼ିବ ସେଟା। ଆ ଏ ଟାଇମ୍ ତକ ଧାନ ଚାଷ ହବ ତ ଧାନ ଚାଷ ସରିଲା ପରେ ମୁଗ ଆଉ କୋଳଥ ବିରି ଏଇ ତିନିଟା ହିଁ ହୁଏ।
ହଁ।
ହୁଁ ଆଉ ଯୋଉଟା କି ଘର ପାଖର ଯୋଉ ସବୁ ବିଲ ଗୁଡ଼ା ଅ ଛି ସେମାନେ ନର୍ମାଲି ଫସଲ କରନ୍ତି ଫସଲ ମତଲବ୍ କଣ କହିଲେ ଟମାଟର୍ ତାପରେ କାକୁଡ଼ି ମ ବାଇଗଣ ଏଇଗୁଡ଼ା ସବୁ କୋବି ଏ ସବୁ ଚାଷ କରନ୍ତି। ହୁଁ ମୋ ଘର ପାଖାପାଖି ନା। ଓ ହଁ ହଁ ଏଇସବୁ ଚାଷ ହୁଏ। ବୋହୁତ୍ ଆଉ ତୁମ ସେପଟେ ବର୍ଜ୍ୟ ଥିବ କି ନାଇଁ କିନ୍ତୁ ଆମେ ଏପଟେ ଯୋଉ ମାନଙ୍କର ଅ କିଛି ଘରେ ଜବ୍ କରିନାହାନ୍ତି ତ ସେମାନେ ତାଙ୍କର ହଁ ବର୍ଜ୍ୟ ତିଆରି କରିକିରି ସେଟା ଜୀବିକା ନିର୍ବାହ କରନ୍ତି। ବର୍ଜ ଜାଣିଛନ୍ତି? ହଁ ବର୍ଜ ଗୋଟେ ଆକ୍ଚୁଆଲି ଆମେ ଯୋଉ ପାନ ତମେ ଖାଅ ସରି ପାନ ତମେ ଖାଉଥିବ ତ ରଜରେ ତ କମ୍ପଲ୍ ସରି ଖାଉଥିବ। ଯୋଉ ପାନଟା ଯୋଉ ଜାଗାରେ ଫଳେ ସେଟାକୁ ଆମେ କହନ୍ତି ବର୍ଜ।
ଓ ଆଚ୍ଛା ଆଚ୍ଛା ପାନର ଲଗେଇବା ପାଣି କୁହନ୍ତି ତାକୁ ବର୍ଜ।
ହଁ ସେ ନର୍ମାଲି ଆମେ ଯେମିତି ଘରେ ରହୁଛେ ତ ସେଟା ବି ପୁରା ଘର ଟାଇପ୍ ର ତ ଚାରିପଟେ କେମିତି ଦିଆ ହଉଛି ନା ଆ ପାଖୁଡି଼ ଜାଣିଚ?
ଆଚ୍ଛା। ହଁ ପୁରା ଘର ଟାଇପ୍ ର ହେଇଥିବ ପୁରା ମାନେ ଭିତରେ ସବୁ ପାନ ଗଛ ଲାଗିଥିବ ଆଉ।
ହଁ ପାନ ଗଛ ନର୍ମାଲି ଲଟା ଥାଏ ତ ସେଟା ପା ଖୁଡି଼ ଗଛ ଗୋଟେ ଅଛି ଆଉ ପାଖୁଡି ଆଉ ଯୋଉ ବାଉଁଶର ଯୋଉ ପାତିଆ ଗୁଡ଼ାକି ସେଟା ଦେଇକି ତାକୁ ଗୋଟେ ଜୁଣ ବୋଲି ଗୋଟେ ଗଛ ଅଛି ସେଟାକୁ ଏମିତି ମୋଡ଼ି ଦେଲେ ଯେମିତି ତାର ପରିକା ମୋଡ଼ି ଦିଅନ୍ତି ତ ସେଟା ମୋଡ଼ି ଦେଲେ ସେଟା ଏମିତି ଷ୍ଟେ କରି ରହିଯାଏ ମାନେ ସେ ଗଛ ଦିହରେ ଲଡ଼େ ମାନେ ଲଟେଇକି ରୁହେ। ତ ସେଥିରୁ ପାନ ଫଳେ ଆଉ କାନ ଫଳେଇକରି ସେଠୁ ଆ ଛିଣ୍ଡେଇକିରିପୁଣି ତାକୁ ନଉଡା କରନ୍ତି। ମାନେ ଦଶ ଗୋଟେ ଅ ପାନ କଡାରେ ଥାଏ ଦଶ ଶହେଟି ପାନ ଛଟାକୁ କୁହନ୍ତି ଗୋଟେ କଡା ହଁ ତ ଏମିତି ଉ ପାନ ବର୍ଜା କରିକରି ଚଳନ୍ତୁ
ଆଚ୍ଛା ଆଚ୍ଛା
ସେଟା ବର୍ଷକୁ ବାରମର୍ଷ ନା ସେଠାରେ ଆଉ ତମର କିଛି ଆଜି ସରି ହଁ ଗୋଟେ ଥର ଲାଗିଲା ତାପରେ ତାଙ୍କର ଅ ମାନେ ଟାଇମୀଙ୍ଗି ଅଛି କୋଉ ଟାଇମରେ ତାଙ୍କର ସରିଯିବ ପିଢି ଟା ସରିଯିବ ପୁଣି ନୂଆ ପାନ ଗଛ ପୁଣି ତାଙ୍କ ତଳୁ ହିଁ ବାହାରିବ ଗଛ ପୁ ମରିଯିବ ଟାଇମିଙ୍ଗ ଥିବ ନା ତ ଯିଏ କରିଛନ୍ତି ସେ ଜିନିଷ ଗୁଡା ସେମାନଙ୍କୁ ଜଣା
ହଁ
ହୁଁ
ଆଚ୍ଛା ଆଉ କଣ ଚାଷ ହୁଏ?
ହଁ ତ ନର୍ମଲି ବିରି ଖୋଳ ମୃଗ ସ୍ପେଶଲ ହୁଏ
ହୁଁ ତମ ଘରେ କଣ କିଛି ଚାଷ ହୁଏ ନା ନାଇଁ
ହଁ ହଁ ବାକି ଆମ ଘରେ ବି ଚାଷ ହୁଏ
ଆଚ୍ଛା
ନର୍ମାଲି ସେଇ ମୁଗ ବିରି ସିରେ ବିରି ମୁଗ ବିରି ଏମୀ ଧାନ
ହଁ ଧାନ ତ କମ୍ପଲସର ଓଡ଼ିଶାରେ ସବୁଆଡ଼େ ବି ହେଉଛି ସେଇଟା ତ ସମସ୍ତେ କରୁଛନ୍ତି ଧାନ ଧାନ ପରେ ଯାହା କରୁଛନ୍ତି ଆଉ
ହଁ ଧାନ ତ କ ଏବେ ମେ ବେଳେ ବେଳେ ବି କାରଣ ଖରା ଦିନେ ବି କିଛି ଲୋକ ଖରା ଦିନ ଚାଷ ବି ଧାନ ଚାଷ କରନ୍ତି। ବାକି ଯେତେବେଳେ ଧାନ ଚାଷ କରନ୍ତି ତ ସେଟା ପାଣି ସର୍ଟେଜ ପଡିଯାଏ ଯୋଉ ଏରିଆରେ ସବୁ ଯାକ ଧାନ ଚାଷ କରିବା ତ ଖରା ଦିନ ପାଣି ସପେଜ ପଡ଼ିଯାଏ ହଁ ଉଁ ଏକ ତ ଖରା ହଉଛି ତାପରେ ପାଣି ଗୁଡା ଧାନ ଚାଷ ପାଣି ହିଁ ଦରକାର ଥାଏ ନା
ହଁ
ସେଟା ଅଧିକ ପାଣି ମଟର ଦ୍ଵାରା ନେଇଗଲେ ତ ସେ ଜାଗାରେ ବି ପାଣି ସଟେଜ ହୋଇପାରେ ଟିବଲ ରୁ ପାଣି ଏମତି ବି ଅସୁବିଧା ସମ୍ମୁଖୀନ ହବ
ତମସେପଟେ ଧାନ କଣ ଆଗେ ତଳି ପକାନ୍ତି ତାପରେ ଯାଇକି ରୁହନ୍ତି ଏମିତି ହୁଏ ତ
ହଁ ଆଗ ତ ଯୋଉ ବିହନ ଟାକୁ ଗଜା କରିବେ ତାପରେ ତାକୁ ହଳ ବିଲରେ ବୁଣିବେ କାଦୁଆ ବିଲରେ ବିଛେଇବେ ବିଛେଇ ସାରିଲା ପରେ ସେ ଛୋଟ ଛୋଟ ଗଛ ହେଲା ପରେ ତାକୁ ପୁଣି ଉପଡିକି ତାପରେ ଧୁଇବେ ତାକୁ କାଦୁଆ ବିଲରେ ସେଟା ରହ ଏଇ ପ୍ରସେ
ଆମ ସେପଟରେ କିନ୍ତୁ ସେମିତି ନାହିଁ ଆମର କାଦୁଅ ବିଲ ନାହିଁ ଆମର ସବୁ ବାଲିଆ ମାଟି ଟାଇପ୍ର ରହୁଛି ଛ ନଦୀ ଗୁଡା ନା ଆମଉ କଣ କରନ୍ତି ନା ଆମର ଧାନଟାକୁ ସେମିତି ବୁଣି ଦିଅନ୍ତି ହାତରେ ବୁଣି ଦିଅନ୍ତି ହାତରେ ବୁଣି ଦିଅନ୍ତି ସେ ମାନେ ଟୋଟାଲ ଚାରିଆଡ଼େ ବୁଳିଦେବେ ତାପରେ ଯେତେବେଳେ ବଡ଼ ହେବ ସେତଳେ ବାଛି ଆକୁ ଯିବେ ସେଇଠି ଯେଉଁ ବାଳୁଙ୍ଗା ଥାଏ କି ଘାସ ଥାଏ। ତାକୁ ସେଇଠି ବାଛନ୍ତି ବାଛିକି ତାର ବଡ଼ ହେଲା ପରେ ତାକୁ କାଟିକି ଆଣନ୍ତି।
ଏବେ ଟିକେ ଏତେ କମ ଖର୍ଚ୍ଚ ବାକି ଏଥିରେ ଟିକେ ଆମର ଅଧିକ ଖର୍ଚ୍ଚ ହୁଏ ଆଉ।
ଅଧିକ ଖର୍ଚ୍ଚ ହୁଏ କିନ୍ତୁ ଫସଲ ଅଧିକ ହୁଏ।
ହଁ ଫସଲ ଅଧିକ ଫଳେ ହଁ ଏଇଟା ତ ସତ କଥା।
ଏଥିରେ ଆମର ଖର୍ଚ୍ଚ କମ୍ କିନ୍ତୁ ଟେନସନ୍ ନାହିଁ ଯେଉଁଟା ଆମର ମୁଖ୍ୟତଃ ଫେମସ୍ ହେଲା ବାଦାମ। ଏଇଟା ସାଇଟରେ ରହିଛି କମନ ଯେହେତୁ କମନ ରହିଛି ସେଥିପାଇଁ ବିଲଟା ଫାଙ୍କା ରହିବ ନା। ସେଥିପାଇଁ ତାକୁ ସେଇଟା ପକେଇ ଦଉଛନ୍ତି ପକେଇ ଦେଇକି ଯେତିକି ବାହାରିଲା ସେତିକି ଆଡଜଷ୍ଟ କରୁଛନ୍ତି ଆଉ।
ଓ ହୋ। ମାନେ ମାଟି ଆଉ ଜାଗା ଗୁଣ ଦେଖିକରି ଚାଷ
ହଁ।
ଆମ ଏପଟେ ଏତେ ହୁଏ କିନ୍ତୁ ବାକି ହଁ ଯୋଉ ଢେଙ୍କାନାଳ ସେପଟ ସାଇଟି ରେ କେବଳ ତାଙ୍କର ଡାଲି ଜାତୀୟ ଖାଦ୍ୟ ଗୁଡା ବେଶୀ ସେ ତାଙ୍କର ଅମଳ ହୁଏ। ଧାନ ଟା ବେଶୀ ପ୍ରାୟୋରିଟି ତାଙ୍କର ନୁହେଁ ତ କାରଣ ସେ ଗୋଟେ ପାହାଡି ଅଞ୍ଚଳ ନା। ତ ସେପଟେ ପ୍ରାୟଏ ଡାଲି ଜାତୀୟ ଅଞ୍ଚଳକୁ ଡାଲି ଜାତୀୟ ଖାଦ୍ୟ ଗୁଡାକ ତାଙ୍କର ବେଶୀ ଫସଲ ପାଇଁ
ଆଚ୍ଛା ହିଁ।
କାଲୁ ମାଟି ଅନୁସାରେ ହୁଏ।
ହୁଁ। ଆଉ ଧାନ କହିବାକୁ ଗଲେ ସେପଟେ ଆମର ବାଲେଶ୍ୱର ସାଇଟ ରେ ଭଦ୍ରକ ବାଲେଶ୍ୱର ସାଇଟରେ ତାଙ୍କର ମାନେ ବର୍ଷ ଯାକ ନା ନାହିଁ ଧାନ ଆଉ ବାକି ଯିଏ ପରିବା ଚାଷ କରୁଛନ୍ତି କରୁଛନ୍ତି।
ହଁ।
ହଁ ଧାନ ତମ ସେପଟେ କେମିତି କଣ କାଟିକି ଆଣନ୍ତି ଆଗରୁ ତ ଆମର ଯେମିତି ଯାଇକି ବସିକି ଦାଆ ରେ କାଟିକି ଆଣୁଥିଲେ ଏବେ ତ ସବୁ ମେସିନ୍ ସବୁ ବାହାରି ହେଗଲାଣି।
ସେଇଟା ହିଁ ମାନେ ଦେଖ ଲୋକଙ୍କର ସବୁ କିଛି ମାନେ ଆଗରୁ ପେସେନ୍ସ ଲବଲୁଥିଲା ଆମ ଜେଜେ ଅମଳରେ ଲୋକଗୂଡା ସବୁ ପେସେନ୍ସ ଲୋଥିଲେ ଏବେ ତ ପେସେଶ୍ ଲେବୁଲୁ ସମସ୍ତଙ୍କର ଧୀରେ ଧୀରେ କମି ଗଲାଣି। ସେମାନେ ପରିଶ୍ରମ କରି କଷ୍ଟ ରିକିରିକି ନିଜ ଜମିରେ ନିଜେ ହାଣୁ ଥିଲେ ନିଜେ ସବୁ କରୁଥିଲେ ଏବେ ତ ସବୁ ମାନେ ଲେବର ଲଗେଇ ଦଉଛନ୍ତି। ତ ଯଦି ତମ ମେସିନ ବି କାଟୁଛନ୍ତି। ତ ଜଣେ ତମ ସାଇଟରେ ଅ ଜଣେ ମେଦିନୀ ପକେଇବ ତ ତମେ କହିବ କି ହଁ କିଏ କାଟୁଛି କଣ କରୁଛି ଏଇ ଟାଇପ ର କରି ହଁ ମେସିନି ପକେଇବା କନ୍ତୁି ଆକଚୁଆଲି ମେସିନିରେ ଲସ୍ ଥାଏ।
ହଁ।
ତ ତୁମେ ଯଦି ସେ ମେସିନିରେ ମନେକର ଡାଇରେକ୍ଟ ଧାନ ସହିତ ଅମଳ ହେଇକରି ନଡାବା ନା ଟା ପାଇବନି ତମେ ଆଉ ସେଟା ଯୋଉ ନଡା ପାଇବା କଥା ତ ସେଟା ଆଉ ପାଉନି ସେଟା ବିଲରେ ହିଁ ନଷ୍ଟ ହେଇଯାଏ ତ ଧାନ ହଁ ଧାନ ଟା ବି ସେଠି ଅମଳ ହେଲା ପରେ ବି ବହୁତ ନଷ୍ଟ ହୁଏ ବହୁତ ହିଁ ନଷ୍ଟ ହୁଏ। କିନ୍ତୁ କଣ କରିବା ମଣିଷ ତ ପ୍ରକୃତି ଜାଣିଥିବେ? ସେ ପକଉଛି ମାନେ ଆମେ ବି ପକେଇଦବା ହଁ ସେଟା ହିଁ।
କାମ କରୁଥିଲେ ନିଜେ ନିଜ ବିଲରେ କାମ କରି ନିଜେ ଇନକମ୍ କରୁଥିଲେ। ସେତେବେଳେ ବି ଖର୍ଚ୍ଚମ ହେଥିଲା ଖ ଖର୍ଚ ଅଧିକ ଅଛି କିନ୍ତୁ ବହୁତ କମ୍ ସମୟରେ ସବୁ କିିଛି କରିଦେଉଛନ୍ତି ବହୁତ ଜଲ୍ଦି ବି କରିଦେଉଛନ୍ତି। କିନ୍ତୁ
ସେ ସେପଟୁ ଲସ୍ ଖାଉଛନ୍ତି ସେଇଟା କିନ୍ତୁ ସେ ବୁଝି ପାରୁନାହାନ୍ତି କି ଆମ ଏଇଟା କରିବା ଦ୍ଵାରା ଆମର ଲସ୍ ହଉଛି।
ତେଣୁ ଯଉ ବିଲ ଗୁଡ଼ା ମେସିନ୍ ପଡିବନି କି, ସେ ବିଲଟା ନିହାତି ତ ଗାଡ଼ି ପସିବ, ତ ଯଦି କାଦୁଆ ବିଲ ଥିବ ଖାଲ ହବ। ତ ସେଟା ଆଉ ବିରି ବୁଣିବା ପାଇଁ ବଡ଼ କଷ୍ଟ ହେଇଯିବ। ବେଶୀ ଫଳିବ ଆଉ ନଡ଼ା ଗୁଡା ସେ ବିଲରେ ତ ପଡିଗଲା ପରେ, ସେ କ'ଣ ଜଲ୍ଦି ମିଳେଇ ଯି ଟାଇମ୍ ଲାଗିବ ନା। ତ ବିରି ପକେଇଲା ବହୁତୁ ହିଁ କମ୍ ଫଳିବ।
ହୁଁ
ହଉ ଆଜି ତ ସମୟ ହେଇଗଲାଣି, ଆମେ ପୁଣି କଥା ହେବା ନେକ୍ସଟ୍ କଲ୍ ରେ ଆଉ।
ଆଜ୍ଞା।